ଭାଇ ଜୟ ଶ୍ରୀଜଗନ୍ନାଥ। ହଁ ମୋ କଥା ଆପଣଙ୍କୁ କ୍ଲିୟର ଶୁଭୁଛି, ତ ଭାଇ?
ହ-
ଆଜ୍ଞା,। ଆ, କେମିତି ଅଛନ୍ତି?
ଭାଇ ଭଲ ଅଛୁ। ଆପଣ କେମିତି ଅଛନ୍ତି?
ଜଗନ୍ନାଥ କୃପାରୁ, ଭୋ-ମାନେ ତାଙ୍କ ଦୟାରେ ସବୁ କିଛି, ଭଲ ଚାଲିଛି। ଆପଣ କୋଉଠି, କହୁଥିଲେ?
ମୁଁ ରାଉଲକେଲାରୁ, କହୁଥିଲି।
ଆଜ୍ଞା, ଆଜ୍ଞା।
ରାଉଲକେଲା।
ରାହୁଲକିଲ୍ଲା ଆଜ୍ଞା, ଯାହା ହୋଉ। ଆପଣ ଏବେ କଣ, କରୁଛନ୍ତି?
ମୋର ବିଜିନେସ୍ ଅଛି, ଅଇଭଣ୍ଟମେଣ୍ଟ ରେ ଡେକୋରେସନ।
ଆଉ ଆମର ଯେମିତି ଆପଣଙ୍କର କଲ ସବୁ କି ଆଜ୍ଞା। ବାହାଘର, ବ୍ରତଘର ଯେମିତି, ମ୍ୟାରେଜ ଏସବୁ ଜିନିଷ କରୁଛନ୍ତି ଆଉ।
ହଁ, ହଁ, ହଁ।
ମାନେ ନର୍ମାଲ ନା ବଡ, ବଡ ବି ସବୁ ଯୋଉ ମୁଁ ଫ୍ଲିପକାର୍ଟ, ରେ ଅଛି ଆଜ୍ଞା।
ଆଛା, ଆଚ୍ଛା। ହୁ, ହୁଁ।
ଫ୍ଲିପକାର୍ଟ ରେ ଚାରି, ପାଞ୍ଚ ବର୍ଷ ହେଲା ଜବ କଲିଣି, ଆଉ' ଫାଷ୍ଟ ମୁଁ ବା, ମାନେ ଡେଲିଭରି କରୁଥିଲି ତାପରେ, ଅଫିସିଆଲି ଅପରଚୁନିଟି ଆସିଲା। ତ ମୁଁ ସେଇଟା କୁ, ଗ୍ରହଣ କରିନେଲି ଆଉ।
କୋଉ ଜାଗାରେ, ଅଛନ୍ତି?
ଆ, ଆମର ଏଇଟା ସାଲେପୁରୁର ଅଶ୍ଵଶରୀରେ, ଅଛି।
ସାଲେପୁରୁର?
ଫାଷ୍ଟ୍ ମୁଁ ଆପଣଙ୍କୁ ଏଇଟା, ନାଇଁ ନାଇଁ ଅସୁରେଶ୍ଵର।
କଉଠି, କଉଠି?
ଅସୁରେଶ୍ଵର, ଅସୁରେଶ୍ଵର।
କେନ୍ଦ୍ରାପଡ଼ା?
ନାଇଁ କେନ୍ଦ୍ରାପଡା ଆରମ୍ଭ, କଟକ ଶେଷ। ଆମର ସେଇଟା କଟକ ରେ, ଯାଉଛି ଆଉ।
ଆଛା, ଆଛା।
ଆଜ୍ଞା, ଆମେ ବର୍ଡର ରେ ଅଛୁ, ଆଉ ଦିଟାଙ୍କ ବଡ
ମାନେ କେନ୍ଦ୍ରାପଡ଼ା ଷ୍ଟାର୍ଟଟିଙ୍ଗ, ଆଉ। ହାଲୋ- ହ୍ୟାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହ
ହଁ ଭାଇ ହେଲାକି? ହାଲୋ। ଭାଇ ଆଜ୍ଞା।
ହଁହଁ ହଁ।
ଆଜି ଟିକେ ନେଟୱାର୍କ ପୋବ୍ଲେମ୍ ରହିଲା ତ ନେଟୱାର୍କ ପୋବ୍ଲେମ୍ ରହିଲା ତ ସେଥିଲାଗି ଶୁଭୁନଥିଲା।
ଆଚ୍ଛା ଆଚ୍ଛା ଯାଉଚି।
ଆଜ୍ଞା। ଡ୍ରସେ ଆଉ ଘରେ କିଏ କିଏ ସବୁ ଅ
ଓହୋ। ଘରେ ର ମାଆ, ମିଶେସ୍ ବଅ ଛୁଆ।
ଆଜ୍ଞା ଆଜ୍ଞା ଆପଣଙ୍କର ରାଉରକେଲାରେ କୋଉ ଜାଗା?
ମୋର ବାସନ୍ତୀ।
ବାସନ୍ତୀ କଲୋନୀ। ଆମର ଆପଣ ବାସନ୍ତୀ କଲୋନୀରେ ଗୋଟେ ପାହାଡ ଉପରେ ରାଧାକୃଷ୍ଣ ମନ୍ଦିର ଅଛି ନା?
ଅଛି।
ହୁଁ ସେଠିକି ମୁଁ ଯାଇଚି।
ପାହାଡ ଉପରେ
ମାନେ ସେଇ ବସ୍ ବ ମାନେ ମାନେ ବାସନ୍ତୀ କଲୋନୀର ସେଟାହଉଚି ଟିକେ ପୁ ପୁରା ଲାଷ୍ଟ ଆଡୁକୁ ଉପରକୁ ଟିକେ ଆଉ।
ସେଟା ଆମରି ଲାଇନରେ ଅଛି ତ ମୁଁ ସେଥିପାଇଁ ପଚାରୁଚି ମତଲବ ରାଧା କୃଷ୍ଣ ମନ୍ଦିର ନା ରାଧାମାଧବ ମନ୍ଦିର?
ଆଜ୍ଞା ଆଜ୍ଞା ଆଜ୍ଞା ମୁଅର ଏତେ ନାଇଁ ମୁଁ ଯାଇଥିଲି ସେତେବେଳେ ମୋ ଭଉଣୀ ଭିଣେଇ ରହୁଥିଲେ ତ। ସିଏ ପାଞ୍ଚ ସାତ ବର୍ଷ ହେଲାଣି ଆସିଲେଣି ନା। ଆମରି ଏଇ ଅଶୁରେସ୍ୱରରୁ ରହୁଥିଲେ। ସିଏ ଶ୍ରୀ କାନ୍ତ୍ ତାଙ୍କ ନାଁଟି ଥିଲା।
ଶ୍ରୀକାନ୍ତ୍।
ହୁଁ ଶ୍ରୀକାନ୍ତ ସାହୁ ଥିଲା ତାଙ୍କୁ ନିଲୁ ବୋଲି ଡାକନ୍ତି ସେଠି। ଆଜ୍ଞା ତାଙ୍କର ଗୋଟିଏ ସ୍କର୍ପିଓ ଥିଲା ଆଉ ଗୋଟିଏ ନାନୋ ଥିଲା। ଯେତିକି ସେତିକି ମନେ ରଖିଥିବ।
ସେଇ ଲାଇନ୍ ମାନେ ସେଇ ଅ ମନ୍ଦିର ପାଖରେ ହିଁ ତାଙ୍କ ଘର ଥିଲା?
ପୁରା ମନ୍ଦିର ହଁ ସିଏ ତାଙ୍କର ମୁଁ ଯେତିକି ଯାଇଥିଲି ମନ୍ଦିର ଆଉ ଶହେ ମିଟର ହବ। ମାନେ ସେଠି ସେ କହିଲସ୍ ଶହେ ମିଟର ଗଲେ ତାଙ୍କର ମନ୍ଦିର। ସେଇ କଲୋନୀ। ସେଇ ଲାଇନ୍। ଆଜ୍ଞା ଆଜ୍ଞା ସିଏ ତଥାପି ପାଞ୍ଚ ଛଅ ବର୍ଷ ହେଲାଣି ଆସିଲେଣି। ସିଏ ରହିଥିଲେ ସେଠି ସାତ ଆଠ ବର୍ଷ। କଁ? ଏଇ କୋ କୋଭିଡ ପରେ ପରେ ପଳେଇ ଆସିଲେ ଆଉ ଭାଇଙ୍କର ଦେହ ଟିକେ ବ୍ରେନ ଷ୍ଟ୍ରୋକ ହେଲା। ତାପରେ ସିଏ ଆମେ ତାଙ୍କୁ ନେଇକି ପଳେଇ ଆସିଲୁ। ତାପରେ ସିଏ ଆଉ ଟିକେ ରାଇଟ୍ ସାଇଡ ଆଉ ଏତେ କାମ କଲାନି। ତାହେଲେ ତ ସେଥିଲାଗି ସିଏ ଆଉ କାମ କରିପାଇଲେନି। ନାଇଁ ସେଥିଲାଗି ଗାଁରେ ରହିଲେ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା। ସେଇଲ୍ ସେଇ ଲାଇନରେ ଆମ ଘର। କିନ୍ତୁ ମୁଁ ଏବେଯାଏଁ ରିକଲ କରିପାରୁନି ନ ହେଲେ
ହଁ ମୁଁ ବି ଏତେ ଆଉ ତାଙ୍କ ଯୋଉ ଉଁ ହାଉସ୍ ନମ୍ବର ହେରିକା ତ ମୋର ଆଉ ଏତେ ମନେନାହିଁ। କଲୁ ବୁଲି ବୁଲି ସେ ଯେତେବେଳେ ଛାଡିଲେ ସବୁ ଜିନିଷ୍ ସ ପଟା ନେଇକି ଆସିଲୁ ସେଇ ଟାଇମରେ ଯାଇଥିଲି ଆଉ।
ହୁଁ ହୁଁ ମାନେ ସେଇ ଲାଇନରେ ଉପୁରୁକୁ ମନ୍ଦିରଟା ଥିଲା ଆଉ।
ଆଉ କଣ କହ?
ମାନେ ଅ ତାଙ୍କ ଘରଟା ଯୋଉଠି ଥିବ ସେଇଠି ଉପରକୁ ମନ୍ଦିରଟା ଅଛି ତ।
ଆଜ୍ଞା ଆଜ୍ଞା ସେଠୁ ମାନେ ଦେଖା ଯାଉଛି ମନ୍ଦିର ସେଠୁ ତାଙ୍କୁ ତାଙ୍କ ଘର ବାହାରକୁ ବାହାରିଲେ ଦେଖା
ଆଛା।
ନିଲ
ମୁଁ ବୁଝିଦେବି କୋଉ ଜାଗା କଣ ମୁଁ ବୁଝିଦେଲେ ଆପଣ ଜାଣିଯିବେ ଆପଣ କାରଣ ରେ ସେ କହିଦେଲେ କଣ କହିଲେ ସେଠି ଡାକନ୍ତି ଭାଇକି କୋଉ ନାଁରେ ଡାକନ୍ତି କହିଲେ ଆପଣ ବୁଝିଲେ ଆପଣ ଜାଣିଯିବେ ହଁ।
ହଁ କାହିଁକି ନା ଆମର ହଉଛି ପଞ୍ଚାନବେ ତାଙ୍କର ଥିବ ବୋ ଶହେ ଅଠଚାଳିଶ ରୁ ଚାଳିଶ। ଏମିତି ସେଇ ଲାଇନରେ ଥିବ ସେଇ ପାଖା ପାଖି ଥିବ।
ହୁଁ ସେଇତୁ ମୋର ଏତେ ଆଉ ମନେ ନାହିଁ।
ହୁଁ ଆପଣଙ୍କ କ୍ୱେଟର ନମ୍ବର ପଞ୍ଚାନେବେ ତାଙ୍କର ମୋର ଚିହ୍ନି ପାରୁଥିଲି କିନ୍ତୁ ମାନେ ଏମତି ରିକଲ କରିପାରୁନି ଆ ସେ ନେନୋ ସିଟିି କାହାର ଥିଲା ବୋଲି।
ନାନା ଆଉ ଗୋଟେ ୱାଇଟ କଲରର ସ୍କପିଓ।
ୱାଇଟ୍ କଲର ସ୍କର୍ପିଓ କାର ସେମିତି ନ ନେନ ଗୋଟେ ଥିଲା ଶ୍ରୀକାନ୍ତ।
ଚିକେନ୍ ସାହୁ।
ସିଏ ଓଡିଆ ଥିଲେ।
ଆଜ୍ଞା ଆଜ୍ଞା ଓଡ଼ିଆ।
ନା ନା ଶ୍ରୀ ନା ବିହାରି ଥିଲେ। ମାନେ ମାନେ ମୁଁ ୱେ ଶ୍ରୀକାନ୍ତ ଗୋଟେ ଏ ବ ଜଣଙ୍କୁ ଯାହାର ବୋଧେ ବିହାରି ଥିଲେ ମୋତେ ବୋଧେ ଲାଗୁଛି।
ନା ନା ବିହାର ନୁହେଁ ସେ ଆମ ଓଡିଆ ଥିଲେ ମୋ ଭିଣେଇ।
ଆଚ୍ଛା ଆଚ୍ଛା ଆଚ୍ଛା।
ତାଙ୍କର ଗୋଟେ ପୁଅ ଗୋଟେ ଝିଅ ଥିଲେ ପୁଅ ତାଙ୍କର ଡିଏ ବି ସ୍କୁଲ ରେ ପଢ଼ୁଥିଲେ।
ଆଛା ମୋ ପୁଅ ବି ଡି ଏ ଭି ରେ ପଢ଼ୁଥିଲେ।
ହଁ ସେ ନାଇଁ ସେ ସେ ଟାଇମରେ ସେ ଏବେ ତ ମାନେ ପ୍ଲସ୍ ଥ୍ରୀ କଲେଣି ପ୍ଲସ୍ ପ୍ଲସ୍ ଟୁ ସାରିକି ପ୍ଲସ୍ ଥ୍ରି କଲେ ହୁଁ। ମୁଁ ବୁଝିଲି ବୁଝିକି ଆପଣଙ୍କୁ ଜଣେଇ ଦେଲେ ଆପଣ ଜାଣିଛି କାରଣ ଏତେ ଏତେ ବର୍ଷ ହେଲା ସେ ଛାଡିଲେ ନା ଏତେ ଆଉ ମାର୍କ କରୁଛୁ କିଏ? ମତେ ଯେତିି ଲାଗୁଛି ତାଙ୍କର ସେଇ ସତାବନ ନା ଅଠାବନ ଲାଗନି ନି ମର ଯେତିକି ମନେ ଅଛି।
ସତାବନ ଅଠାବନ।
ହୁଁ ଏତିକି ମୋର ମୋର ମାନେ ମାଇଣ୍ଡ।
ଆମ ପଛ ଲାଇନ ବୋଧେ ତାର ଥିବ।
ଆଜ୍ଞା। ଆଉ ଆଜି କଣ ଖିଆ ପିଆ ହେଇଛି ଆଜି ତ ଶନିବାର ଆଇଁଷ ଖାଆନ୍ତି ନା ନାହିଁ?
ଖିଆ ହେଇନି ଏବେ ଯାଙ୍କେ ଏବେ ଜଷ୍ଟ ଭାଉଜ ପଚାରୁଥିଲେ ମାନେ କଣ ଖିଆ ପିଆ ହବ ସେଇ ମାନେ କଣ ଚକୁଳି ହେକା କରିଛନ୍ତି ବୋଧେ।
ଏଇନା ଜଳଖିଆ ହବ ମାନେ ଦିନ ବାରଟା ବେଳେ ଯୋଉଠି
ନାଇଁ ନାଇଁ ଆଚୁଆଲି କଣ ନା ସକାଳୁ ମୁଁ ଜଳଖିଆ କରିଦେଇଥିଲି। ବାହାରେ ଯାଇଥିଲି ପୁଅକୁ ସ୍କୁଲ ଛାଡିବାକୁ ଦିଦି ପୁଅକୁ। ସେପଟେ ଜଳିକା ଚାପା କରିଦେଇଥିଲେ। ତ ସେ ମୁଁ ଆଉ ଜଣେଇ ନଥିଲି ଯେ ମୋ ପେଇ କରନି ବୋଲି।
ହୁଁ ହୁଁ ହୁଁ ହୁଁ ହଁ ସେମିତି ବେଳେ ବେଳେ ହୁଏ ଆମେ ବାହାରକୁ ଯାଇଥିବ ଘରେ ଖାଇବା ବୋଲି ନଥିବ, କିନ୍ତୁ ପ୍ଲାନିଂ ସଡନ୍ ବାହାର ହେଇଯିବ।
ହଁ ତ ସେ
ଘରେ ବି ଟିକେ ବିଗଡନ୍ତି ତମେ କହିଲନି କାହିଁକି?
ହଁ। ଆକ୍ଚୁଆଲି କଣ କାଲି ଗୋଟେ ବାହାଘର ଥିଲା ତ ସବୁ ସିଆଡେ ପଳେଇଥିଲୁ ତ ଇଏ ବିରି ଫିରି ବତୁରେଇ ଦେଇଥିଲେ ସକାଳୁ ଖାଇବେ ବୋଲି
ଆଉ ଭାଉଜ ପିଠା ଆଉ କି ଆଉ ଲଗେଇ କି ଆଉ କଣ କରୁଛନ୍ତି?
କଣ କରିଛନ୍ତି ଜଣା ନାହିଁ।
ହ
କଣ ଟେ କରିଥିବେ ଆଉ।
ଆଉ ସେଠି କାମ କେମିତି ଚାଲିଛି? ସେଠି ଆପଣ
ନାଇଁ ଆମେ ଏଇନା ଭଲ ପରଫମାନ୍ସ ରହିଛି ଆମେ ଏକ ଦୁଇ ଏକ ଦୁଇ ଆମର ଯୋଉ ଶହେ ତିରିଶ ଟା ଅଫିସ ଅଛି ତା ଭିତରେ ଆମେ ଏକ ନମ୍ବର ଦି ନମ୍ବର ଏକ ନମ୍ବର ଦି ନମ୍ବର ଏମିତି ଚାଲଛୁ ଆଉ।
ଆଚ୍ଛା ଆଚ୍ଛା ଆମର ଏଇଠି ବି ସେ ପାଖ ଅଛି ଗୋଟେ ଫ୍ଲିପ୍ କାର୍ଟର ଆଉ ଗୋଟେ ଅଛି।
ଆଜ୍ଞା ଆଜ୍ଞା ଆଜ୍ଞା। ନାଇଁ ଆମର ଯଉଁ ଅଛନ୍ତି ମେନ୍ ଆମର ଯେଉଁ ଡିଭାଇଡ୍ ହେଇଛ ଆମର ଓଡ଼ିଶା ଦୁଇ ଭାଗରେ ବିଭାଗ କରିଛନ୍ତି ସେମାନେ ଟୋଟାଲି ଦୁଇଶହ କେତେ ଦୁଇଶହ ତିରିଶ ନା ପଇତିରିଶ ଟା ନାଇଁ ନାଇଁ ଦୁଇଶହ ସତୁରି ନା ଅଶୀ ତ ଆମର ଅ ଶହେ ଅଠତିରିଶ ଟୋଟାଲ ମାନେ ଆମ ଭରେ ଶହେ ଅଠତିରିଶଟା ଭିତରେ ଆମେ କେତେବେଳେ ଏକ ନମ୍ବର କେତେବେଳେ ଦି ନମ୍ବର କେ କେତେବେଳେ ଏକ ନମ୍ବର କେତେବେଳେ ଦିଇ ନମ୍ବର ଏଇ ପଜିସନରେ ରହୁଛି ଏବେ ଆଉ।
ମାନେ ରାଉରକେଲା ପଟଣା ତାହେଲେ ତମ ପଟେ ନୁହଁ ଅଲଗାପଟେ?
ବି ଆମର ଆଉଥିଲା ପଟରେ ବି ଆମର। ସେଟା ମୁଁ ବି ମାନେ ଇଏରେ ଯାଉଛି। ଆମର ଯୋଉ ଅଲଗା ଲାଇନ୍ ରହିଲା ଯୋଉଟା କି ସମ୍ବଲପୁର ଫମ୍ବଲପୁର ଲାଇନ ସେପଟ ଲାଇନରେ ସେ ଯାଉଛି। ସେପଡ଼ ଇଏ ରେ।
ଆଚ୍ଛା ମାନେ ସେଇଟା ପିଓରଲି ୱଷ୍ଟର୍ଣ ଓଡିଶା ହେଇଯାଉଛି ଆମଟା ବି ଏଟା ୱେଷ୍ଟର୍ଣ ଓଡିଶା ରେ କିନ୍ତୁ ସେଇଟା ପିଓରଲି ୱେଷ୍ଟର୍ଣ୍ଣ ଓଡିଶା ମାନେ ହ ଝାରସୁଗୁଡ଼ା ସମ୍ବଲପୁର ଏ ସବୁ ଏ ଯେଉ ତ
ତାପରେ ତାର ବି ଓଡିଶାରେ କିଛି ସେ ରହୁଛି କାହିଁନା ସମଳ ଯୋ କହୁନେ ଝାଟୁଡା ସେ ସେପଡ ଖିଚିଙ୍ଗ୍ ଫିଚିଙ୍ଗ୍ ଯୋଉ ରହୁଛି କୋଚିଣ୍ଡା ହେରିକା ରହୁଛି ସେପଟ ସେପଟରେ ସିଏ ଯାଉଛି ହୁଁ। କିନ୍ତୁ ସମ୍ବଲପୁର ଇଏ ର ବି ରହୁଛି ଆମ ମଧ୍ୟରେ
ହଁ ହଁ କୋଚିଣ୍ଡା ଟା ଆକ୍ଚୁଆଲି ଦେବଗଡ ରେ ଯାଉଛି ତ ଦେବଗଡ଼ ଆଉ ସମ୍ବଲପୁର ବର୍ଡରରେ ତ ସେଥିପାଇଁ ଦେବଗଡ଼ ପଟ୍ଟା ଇଏରେ ପଳାଉଥିବୁ ଆଉ।
ଆଜ୍ଞା।
ଠିକ ଅଛି ଭାଇ ଟିକେ ପୁଅକୁ ଆଣିବା ଟାଇମିଙ୍ଗ୍ ହେଇଗଲାଣି ଟିକେ ବାହାରି ଥାନ୍ତି ତ।
ଠିକ୍ ଅଛି ଠିକ୍ ଯାଆନ୍ତୁ ଆଉ କେତେବେଳେ ଫ୍ରି ହେଲେ ମତେ କହିବେ କଥା ହେବା।
ହଁ ହଁ ଠିକ୍ ଅଛି ଭାଇ ହଁ ଜୟ ଜଲେ ଜୟ ଜଲ।